ରାଧେ ରାଧେ।
ହଁ ରାଧେ ରାଧେ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଥିଲେ?
ଏଇ କଣ କରିବି? ଯାଉଥିଲି କଣ ଟିକେ କାମ କରିଥାନ୍ତି କାମ ତଥାପି କଣ କାମ ଏଇ ଚାଲି ଚାଲି କଥା ହଉଥିଲି ଆଉ ଆରମ୍ଭ ମୁଁ କହିଲି କଥା ହଉଥିଲି।
ଏଇନା ତ ବର୍ଷା ଦିନ ଏତେ ଜୋରରେ ମୁଁ ବାହାରକୁ ଆସିଥିଲି ମଶା ଯୋଉ ହଉଚ ନ୍ତି ବର୍ଷା ବର୍ଷା ଦିନ ହେଲା ମାନେ ସବୁଆଡେ ନାଳ
ଏ ଶୁଣ ଶୁଣ ଆଉ ଗୋଟେ କଥା ତମର ମନ ଥିବ ହେଲା ଆର ବର୍ଷ ଯୋଉ ଗତ ବର୍ଷ ଦୁଇ ହଜାର ପଚିଶି ମସିହା ପ୍ରାୟତଃ ରଜ ପରେ ପରେ ଯୋଉ ଆମ୍ବ ଫାମ୍ବ ଜୋରେ ହେଇଥିଲା। ଖାଇକି ଯୋଉ ହଇଜା ରୋଗ ହେଇଥିଲା ସ୍କୁଲ ଫୁଲ୍ ସବୁ ବନ୍ଦ ହେଇଯାଇଥିଲା।
ଯୋଉ କଷ୍ଟ ସବୁ ଛୋଟଠୁ ବଡ ପର୍ଯ୍ୟନ୍ତ ଯୋଉ ହଇରାଣ ହେଇଥିଲେ।
ହୁଁ ଏ ହଇଜା ରୋଗ ଯୋଉ ହେଇଥିଲା ଏଇ ମାଛି ବସି ଗୋଟେ ଘରୁ ଯାଇ ଆଉ ଗୋଟେ ଘର ଗୋଟେ ଘରୁ ଜଣେ ଆଉ ଗୋଟେ ଘର ହେଲା ତମେ କହିଲ ତମେ ଗୋଟେ ମାନେ ଇଏ ଏଇ ଯୋଉ ହଇଜ ର କଥିଲା ଏଇ ସବୁ ହୋଟେଲ ମୋଟେଲ ଖାଦ୍ୟ ଯୋଉ ପଚା ସଢା ଖାଦ୍ୟ
କୁଆଡ଼େ
ହଁ ଏଇ ଯୋଉ ଜାଣିଥିବ ଏ ଯୋଉ ଦେଖିବ ଦୋକାନ ପଛପଟେ ସବୁ ନର୍ଦ୍ଦମା। ଦୋକାନ ସବୁ ତା ପଛ ପଟେ ସବୁ ନର୍ଦମା। ହୁଁ।
ଉ ଯେମିତି ବିଦ୍ୟାଳୟରେ ଛୋଟ ଛୋଟ ଛୁଆଠୁ ଆରମ୍ଭ କରିକି ବଡ ଲୋକ ପର୍ଯ୍ୟନ୍ତ ସମସ୍ତେ ସେ ରୋଗରେ ପଡିଥିଲେ।
ହଁ ପା ସମସ୍ତେ ବେଶୀ ତ ଯାଜପୁର ଜିଲ୍ଲା ଆଉ।
ହଁ ଏଇ ଜିଲ୍ଲା ଟା ତ ଆଉ ସମସ୍ତେ ରୋଗରେ ପଡ଼ିଥିଲେ।
ଆଉ କଣ ଯୋଉ ଏବେ ମଶା ମାସ ତ ଯୋଉ ଆଇଲାଣି ଭଲସେ ଦେଖିକି ରହୁଥିବେ ନହେଲେ ଡେଙ୍ଗୁ ମ୍ୟାଲେରିଆ ସବୁ ବ୍ୟାପି ଯିବେ।
ହଁ ତମେ ତମେ ଜାଣୁଥିବ ତମେ ଜାଣୁଥିବ ମାନେ ମ ମଶାରେ ମଶାରେ ବହୁତ ଲୋକ ମରୁଛନ୍ତି ଜଣା ପଡୁନି। ମଶାରେ ବହୁତ ଲୋକ ମରୁଚନ୍ତି ଏତେ ଲୋକ ମରୁଛନ୍ତି ମ ମଶାରେ କୁହନି ହେଲା ପୁରରା ମଶା ପାଇଁ ପୁରା ସାବଧାନ ଯେତେ ସମ୍ଭବତଃ ମଶାରୀ ବ୍ୟବହାର କର। ମଶାରୀ ମଶାରୀ ଟାଙ୍ଗି ଶୋଉଚ ନା। ଘରେ ସମସ୍ତଙ୍କୁ କହିବ ମଶାରୀ ଟାଙ୍ଗି ଶୋଇବେ।
ହଁ ମଶାରୀ ଗୁଡ୍ ନାଇଟ୍ ବି ଲ ଗୁଡ୍ ନାଇଟ୍ ତ ଏବେ ଗୁଡ୍ ନାଇଟ୍ କୁ ବି ମଶା ମାନେ ମାନୁନାହାନ୍ତି।
ହୁଁ। ଆଉ। ଓ ମଶା ମାନେ ମାନୁନାହାନ୍ତି ନ ତାପରେ ଅ। ବି ମାନେ କଣ କହିଲ। ତମ ଗାଁ ରେ ସେ ଗାଁ ଗଣ୍ଠାରେ ସବୁ ମଦ ଫଦ ଲୋକ ପିଉଛନ୍ତି ନା ନାଇଁ।
ହଁ ଆମ ଆମ ଏଇ ବିଶ୍ଵାସ କରିବନି ଆମ ଘର ପାଖରେ ଜଣେ। ସେ ପ୍ର। ପ୍ରତି ଦିନ ମଦ ପିଇକି ଆସିବେ ତାଙ୍କ ସ୍ତ୍ରୀଙ୍କ ସହିତ ଅପବ୍ୟବହାର କରିବେ ମାରିବେ। ମାନେ ତାଙ୍କ ସ୍ତ୍ରୀ।
ଭାବିଲ ଭାବିଲ ଗୋଟେ ସ୍ତ୍ରୀ ଲୋକର ଅବସ୍ଥା। ତ ଟା କଣ ହଉଥିବ ତା ମାନସିକତାକୁ ଟିକେ ଭାବିଲ ହେଲା।
ମାନେ ଗୋଟେ ନାରୀ ଦିନ ସାରା। ସାରା ଅପେକ୍ଷା କରିଥିବ ତାକୁ କିନ୍ତୁ ସେ ମଦ ପିଇକି ଆସିକି ତାକୁ ବାଡଉଥିବ। ପୁଣି ତା ଘରେ ଛୋଟ ଛୋଟ ଛୁଆ ତାଙ୍କ ଉପରେ କଣ ପ୍ରଭାବ ପକେଇବ ସେଇଟା।
କଣ ପ୍ରମାଣ ପକ୍ଷ କହିଲ ଏଇ ଯୋଉ ଏଠୀବା ଆଉ ଗୋଟେ ଲୋକ। ସବୁ ଦିନ ମଦ ପିଇକି। ଏ କାହା ବିଷୟରେ କେହି କିଛି ଟିକେ ଭାବନା ବି ନାହିଁ ନା।
ମାନେ। ତାଙ୍କ ମୁଣ୍ଡରେ ଏମିତି ସେ ନିଶା ଟା ପଶିଥିବ ଯେ ଯିଏ ଯେତେ ବୁଝେଇଲେ ବି ସେଏ ବୁଝିବାକୁ ନାହିଁ।
ହ ସେ ଯଦି ଗୋଟେ ଶୁଣ ଯଦି ଗୋଟେ। ସ୍ୱାମୀ କି ଗୋଟେ ଘରର ପୁଅ ଯଦି ମଦ ପିଇଲା ତାହେଲେ ସେ ପରିବାର ଟା ନଷ୍ଟ।
ଉପ ପର କ ହଁ।
ହ ପରିବାର ଟା ନଷ୍ଟ ମାନେ ସବୁ।
ସେତେବେଳେ କିଛି ବୁଝିପାରିବନି ମାନେ ତା ମୁଣ୍ଡରେ ଖାଲି ନିଶା ପଶିଥିବ ଯେତେବେଳେ ବୁଝିବ। ସେତେବେଳେ ସବୁ କିଛି ନଷ୍ଟ ହେଇଯାଇଥିବ।
ନଷ୍ଟ ହେଇଯାଇଥିବ ହଁ ବା ବହୁତ ଝିଅଙ୍କ ଜୀବନ ଏମତି ନଷ୍ଟ ହେଇ ଯାଉଚି ଲୋ ନା।
ଆଜିକାଲି ଯେଉ କମ୍ ବୟସରୁ ପିଲାମାନେ ଯେଉଁ କଲେଜ ଫଲେଜ୍ ଯାଉଛନ୍ତି। ଖରାପ ପିଲାଙ୍କ ସାଙ୍ଗରେ ଯୋଉ ମିଶି ଯାଉଛନ୍ତି ସେ ଯୋଉ ନିଶା ଦ୍ରବ୍ୟ ଥରେ ଆରମ୍ଭ ହେଇଗଲା ମାନେ ତାକୁ ଛାଡିଆ ବହୁତ। କଷ୍ଟ।
ହଁ ବା ନିହାତି। କେତେ ସୁଖର ସଂସାର କରିବା ପାଇଁ ଯାଉଛି ପର ଘରକୁ ନା। କେତେ ବାପା ମା ମାନେ କେତେ କଷ୍ଟ ଜୀବନ ବର୍ବାଦ ନଷ୍ଟ। ଟଇଯାଉଛି ମଦ ପିଇକି ବାଡ଼ା ବାଡ଼ି ଆ ମାନେ ବାଡ଼େଇ ଥିଲେ। ଏଇ ଯୋଉ ଆମର ଦେଖୁଛ ଗୋଟେ କଣ୍ଠଳ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର କେତେ ସୁନ୍ଦର ଓଡ଼ିଶାର ଖ୍ୟାତ ଓଡ଼ିଶା ବାହାରକୁ ବି ଯାଇଚନି।
କେଇ ବୁଲିବେ
ଓ ଭୁଲି ପାରିବେନି। କିନ୍ତୁ କଣ କଲେ ତାଙ୍କ ଜୀବନକୁ ସିଏ ନଷ୍ଟ କରିଦେଲେ।
ହୁଁ।
ନିଜେ ନିଜେ ନଷ୍ଟ କରିଦେଲେନି? ହେଲା, ନିଜେ ନିଜେ ମଦ ଅତ୍ୟଧିକ ମଦ ପିଇଲେ ସବୁବେଳେ ମଦ
ଆଉ ଏମିତି ମଦ ଫଦ ପିଇକି ଗାଡ଼ି ବି ରାସ୍ତାରେ ଯେତେଳେ ଚଲଉଛନ୍ତି କେତେ ଦୁର୍ଘଟଣା ହୋଉଛି ସଡ଼କ ଦୁର୍ଘଟଣା।
ସଡ଼କ ଦୁର୍ଘଟଣା ବହୁତ ବହୁତ ଦୁର୍ଘଟଣା ମାନେ ମୁଣ୍ଡ କଟି ଯାଉ
ହଁ ମାନେ ଦେଖିଲେ ଦେହ ସି ତେଇ ପଡ଼ୁଛି ମାନେ ତାଙ୍କ ପରିବାର ଉପରେ କଣ ବିତୁଥିବ? ସେ କେବେ ଭାବୁନାହାନ୍ତି କି ଆମେ ତି କରୁଛୁ ଆମେ ଆମ ପରେ ଆମ ପରିବାର ଟା କଣ ହବ ତାଙ୍କର ଅବସ୍ଥା। କେମିତି ସେମାନେ ଚଳିବେ? ତାଙ୍କର କେବଳ ଗୋଟେ ଲକ୍ଷ୍ୟ ଆମେ କେମତି ନି
ମଦ ପିଇବ ହଁ ପା। ଏ ମଦ କୁ ବନ୍ଦ କରାଯାଉନି କାହିଁକି କହିଲ? ଏ ମଦ ମଦ କୁ କାହିଁକି ବନ୍ଦ କରାଯାଉନି ମଦ ସିନା ବାହାରିଲେ ଲୋକମାନେ ପିଉଛନ୍ତି। ହେଲା।
ସରକାରଙ୍କୁ ଯେତେ ଯାହା କହିଲେ ବି ଯୋଉଠି ଯେତେ ଯାହା ହେଲେ ବି ସେ ବନ୍ଦ କରୁନାହାଁନ୍ତି।
ଏତେ ସରକାର ବିଜେଡ଼ି ବିଜେପି ଆମ ଯୋଉ ସରକାର ଦଳ ମତ କେହି ଏଇ ମଦ ଉପରେ କଟକଣା ନାଇଁ ହେଲା।
ଆମ ଆମ ଏଇ ବଜାରରେ ଗୋଟେ ମଦ ଦୋକାନ ହେଇଥିଲା ସେଟା ବନ୍ଦ କରିବା ପାଇଁ ଏଇ ଆମ ଏମଏଲ୍ ଏ ଯିଏ ଅଛନ୍ତି ସିଏ ଗୋଟେ ଆପ୍ଲିକେସନ ଲେଖିକି ଅ ଆମ ବିଦ୍ୟାଳୟରେ ପିଲାମାନଙ୍କ ଦ୍ଵାରା ସବୁ ସାଇନ କରିକି ଗୋଟେ ଦରଖାସ୍ତ କରିକି
ହୁଁ।
ସେଟା ଦିଆ ହୋଇଛି କେମିତି ସରକାରଙ୍କୁ ଅନୁରୋଧ କରିବୁ କେମିତି ମଦ ଦୋକାନଟା ବନ୍ଦ ହେଇଯାଉ ତା ଦ୍ୱାରା କେତେ ଜୀବନ ସବୁ ନଷ୍ଟ ହୋଉଛି।
ହଁ ପା କେତେ ସୁନ୍ଦର ଘରର ବଡ଼ ବଡ଼ ଘରର ପିଲା ବଡ଼ ବଡ଼ ଘରର ପୁଅ ମଦ ପିଇକି ଜୀବନକୁ ନଷ୍ଟ କରିଦଉଛନ୍ତି।
ଆଉ କଁ ତମ ଆଜି ଆଜି ତ ବର୍ଷା ଦିନ ସନ୍ଧ୍ୟା ପାଗରେ ବିଭିନ୍ନ ପ୍ରକାର ଜିନିଷ ଖାଇଆକୁ କରିକି ଖାଇଆକୁ ମନେ ହବ ଯେମିତି ପକୁଡ଼ି ଫକୁଡ଼ି ବରା ଫରା ତେଲ ଜିନିଷଟା ଅଧିକା ଖାଇବା କଥା ନୁହଁ କିନ୍ତୁ
ପକୁଡ଼ି ବରା ନୁହଁ ପକୁଡ଼ି ବରା ନୁହଁ ଆମେ ପକୁଡ଼ି ଫକୁଡ଼ି କି ଏତେ ପସନ୍ଦ କରୁନା କାରଣ ଯୋଉ ଏଇ ତେଲ ଜିନିଷ ଖାଇଲେ ଦେହ ମୁଣ୍ଡ ଖରାପ ହୋଉଛି।
ହଁ କିନ୍ତୁ ବର୍ଷା ଦିନେ ବହୁତ ଲୋକ ମାନେ ସବୁଦିନ ତ ଏଟା ଖାଇ ହ
ହଁ ହଁ ହଁ ଏଇ ବର୍ଷା ପାଗ ହେଲେ ହଁ ହଁ ନାଇଁ ପିଲା ମାନଙ୍କର ତ ବିଶେଷ କରି ଏଇ ଛଣା ଛଣି ଜିନିଷ ଉପରେ ଭାରି
ହଁ ବହୁତ ପସନ୍ଦ କିନ୍ତୁ ଯେତେ ହେଲେ ବି ଆମକୁ ତାଙ୍କୁ ଟିକେ ଦୂରେଇକି ରଖି ଦେଖିବାକୁ ପଡିବ କିନ୍ତୁ ତଥାପି ଯେହେତୁ ସେ ବି ଗୋଟେ ଜିନିଷ
ହଁ।
ବେଳେ ବେଳେ ଖାଇଲେ କିଛି ହବ ନି।
ହଁ ବେଳେ ବେଳେ ଖାଇଲେ ଯେତିକି ଆବଶ୍ୟକ ସେତିକି ଖାଅ। ଆମେ ଯଦି ବୋଉର ସବୁର ଗୋଟେ କଥାରେ କହନ୍ତିନି ଅତି ଜିନିଷଟା ଇତି।
ହଁ ଅତିରୁ ଇତି।
ଆଉ।
ମୁ ସେଟା ସେମିତି ଆମେ ସେ-ସେତିକି ବ୍ୟବହାର କରିବା ଯେତିକି ଯଥେଷ୍ଟ।
ହଁ ଯେତିକି ଯେତିକି ଗୋଟା ଆବଶ୍ୟକୀୟ ହେଲା।
ଆଉ ସବୁ ତମ ବାଡିରେ କଣ ଫୁଲ ଫୁଲ ଗଛ ଲାଗି ଅଛି କଣ? ପୂଜା କରିବାକୁ ତମ ବାଡିରେ ଲାଗିଛି ନା ଆଉ କୋଉ କୋଉଠୁ ଆଣ?
ନାଇଁ ଫୁଲ ଆମେ ବା ମୁଁ ବା ରୁମ ନେଇକି ରହୁଚୁ ନା।
ହଁ ମାନେ ତ ସେଇ ଯୋଉ
ହଁ ଏଇଠି ଆଖପାଖରେ ଆମେ ଯାଇ ଫୁଲ ନେଇକି ଆସୁ। ହଁ ଭଲ ଭଲ ଫୁଲ ସବୁ ଏଇଠି ଜଣେ ରା
ଏବେ ତ ବର୍ଷା ଦିନ। ଆଉ ହଁ।
ସବୁ ପ୍ରକାର ଫୁଲ ଲଗଉଚନ୍ତି। ହେଲା। ସବୁ ପ୍ରକାର ଫୁଲ ଲଗଉଛନ୍ତି। ଆଣୁ ସକାଳକୁ ତ ସକାଳ ରାସ୍ତାକୁ ପଳେଇ ଗଲେ ମାନେ ଆତ୍ମା ଭରିଯିବ।
ହଁ ସକାଳୁ ସକାଳୁ ବି ସକାଳୁ ସକାଳୁ ଅ ଫୁଲ ଫୁଲ ତୋଳା ହଉନାହଁ କିନ୍ତୁ ସକାଳୁ ସକାଳୁ ଉଠିବ ମାନେ ଟିକେ ଚାଲିବା ଦରକାର। ଚାଲିଲେ ଟିକେ ଦେହଟା ଫୁର୍ତ୍ତି ହବ। ଦିନ ସାରା ସେଟା ଭଲ ଲାଗିବ। ଯୋଉ ଦିନ ଦେଖିବ ଚାଲି ନ ଥିବ ଟିକେ ଭଲ ଭାବରେ। ସେ ଦିନଟା ମାନ୍ଦା ମାନ୍ଦା ଲାଗିବ।
ସେ ଦିନଟା ମାନ୍ଦା ଲାଗିବ। ଆ ଗାଁ ଗହଳିରେ ଲୋକମାନେ କେମିତି ସୁସ୍ଥ ରୁହନ୍ତି କି ମାନେ
ହଁ ସକାଳୁ ସକାଳୁ ତାଙ୍କର ଏଠି କଣ ଆମର ସହର କିଛି କାମ ନାହିଁ ଚାଲୁ କିନ୍ତୁ ତାଙ୍କର ତ କାମ ଦ୍ଵାରା ହିଁ ତାଙ୍କର ସେଠି ହେଇଯାଏ, ହଁ।
ସେମାନେ କଣ କହିଲ ଜଲଦି ଖାଇବେ ଜଲଦି ଶୋଇବେ? ଆଉ ସକାଳୁ ଜଲଦି ଉଠିବେ। ଉଠିକି ସେ ଯୋଉ ଭୋର୍ ପବନ ହେଲା। ସେ ଗଛର ଯୋଉ ମାନେ କହନ୍ତିନି ଅମୃତ ପବନ। ସେଠୁ ସିଏ ଖାଇଲେ। ତା ପରେ ବାକି କାମଧନ୍ଦା ଚଲା ବୁଲା କଲେ। ଠିକ୍ ତାଙ୍କୁ ସାତଟା ସାଢେ ସାତଟା ବେଳକୁ ପୁରା ଭୋକ ଲାଗି ଥିବ ଫ୍ରୀ ଲାଗିଥିବ। ଆଉ ଆଉ ସହରରେ କଣ ଶୋଇବେ ରାତି ଗୋଟାଏରେ
ହଁ ଉଠିବେ ଦିନ ଆଠଟା ନଅଟା ବେଳକୁ। ସହରେ ତ ଅଫିସ ଟାଇମ୍ ରହୁଚି ଆଠଟା ନଅଟା ବେଳକୁ ଆଉ।
ହଁ ସେମାନେ ଆଉ କାହିଁକି ମୋଟା ହେବେନି, କାହିଁକି? ଆଉ ସେ
କଣ ଖାଇକି ସବୁ ଛୁଆମାନେ ସ୍କୁଲକୁ ଯାଆନ୍ତି?
ଆମର ତ ଝିଅ ମୋର ସାଢେ ଛଅଟା ବେଳେ ସ୍କୁଲ ଯାଉଛି। ସିଏ ହଁ ଯାହାଟା ଜଳଖିଆ କରେ ପ୍ରାୟତଃ ମୁଁ ସବୁଦିନ ରୁଟି ଭଜା, ରୁଟି ଭର୍ତ୍ତା। ନ ହେଲେ କୋଉ ଦିନ ଯୋଉ ଉପମା ଡାଲମା।
ଏ ସବୁ ସକାଳ ଜିନିଷ ଆଉ। ମୋହର ତ ମୁଁ ତ ଯେତେବେଳେ ସକାଳୁ ଆମ ବିଦ୍ୟାଳୟକୁ ଯାଏ, ଛତୁଆ ଖାଇକି ଯାଏ। କାହିଁକିନା ଆମ ଘରେ ମାଆ ଛତୁଆ କରନ୍ତି ଛତୁଆ ଟା ଦେହ ପାଇଁ ଭଲ ବିଭିନ୍ନ ପ୍ରକାର ଜିନିଷ ମିଶେଇକି ହୁଏ।
ହଁ ହଁ ଆମର ବି ଝିଅ ବି ଛତୁଆ ମୁଁ ବି ତା
ତମର ସବୁ କଣ କଣ ପେଇକି ସତୁଆ କର।
ଏଇ ଆମ ଚୁଡା ଗହମ ଆଉ ଯୋଉ ବୁଟ। ଆମର ଯୋଉ ଦେଶୀ ବୁଟ।
ହଁ।
ଦେଶୀ ବୁଟ ଆଉ ତା ଦେହରେ ମୁଁ ଶାଗୁ ଦିଟା ପକେଇ ଦିଏ ଝିଅ ଖାଇବା ପାଇଁ।
ହଁ ସେଇଥିପାଇଁ ଆମକୁ କେତେ ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନା। ଥାଏ ଉଁ ସବୁଠୁ ଭଲ ଜିନିଷ।
ବଢିଆ ଜିନିଷ ନା ସେଇଟା ହୁଁ ଛତୁଆ ଟା ସୁଣୁ ଛତୁଆ ବଢିଆ ନା ସବୁଠାରୁ।
କିନ୍ତୁ ଆଜିକାଲିକା ଅ ବୋହୁତ ପିଲା ଅଛନ୍ତି ଛତୁଆ ଚୁଡ଼ା ଫୁଡା ସବୁ ଖାଇବାକୁ ଭଲ
ନା ନାଇଁ ସିଏ ସେଇଟା ହଉଚି ଘରର ଦୋଷ ହେଲା। ମୁଁ ଯଦି ଶୁଣ ମୁଁ ଯଦି ମୁଁ ଯଦି ଗୋଟେ ମୋ ପିଲାକୁ ଶିଖେଇ ମୁଁ ପିଲାକୁ ମୁଁ ଯାହା ଖାଇବା ଶିଖେଇବି ସେ ସେୟା ଖାଇବ।
କି ଅଭ୍ୟାସ ହେଇଯାଇ ଥିବ ନା କିନ୍ତୁ ଛୋଟଏଳୁ ଯଦି ନ ଖାଇବ ସେଇଟା।
ହୁଁ ମୁଁ ଯଦି ତାକୁ ଦେବିନି ଖାଇବା ପାଇଁ ଛୋଟଏଳୁ ତାକୁ ସେଇ ଢାଞ୍ଚାରେ ବଢେ ଇ ସେ ସେମତି ବଢିଲା ହୁ।
ସବୁ ଜିନିଷ ଆଉ ଯିବନି।
ହଁ ଆଉ ତମେ ସବୁ ସେ ସବୁ ଖାଇବା ଖାଅ ନା।
ହଁ ହଁ ମୁଁ ଚୁଡ଼ା ପୁଡା ଖାଏ।
ଚୁଡା ତ ଶୁଣ ଶୁଣ ଚୁଡା ପଖାଳ କରିବ ଲେମ୍ବୁ ଝୋଳ କରି ଖାଇବ।
ହଁ ଲେମ୍ବୁ ଟା ତ ଅ ଏମିତି ଜିନିଷ ଷ ଯଉଟା ଯିବନି ବି ସେଟା ଲେମ୍ବୁଟା ସେ ଜିନିଷ ଟାକୁ ଭିତରକୁ ନେଇଯିବ। ଖଟା ଜିନିଷ ହଉ ବନ୍ଧୁ ମୁଁ ଏବେ ରଖ ଖୁଛି ଆଉ କିଛି ସମୟ ପରେ ପୁଣି କଥାହବା ଆଉ।
ହଁ ହଁ ଟିକେ ବି ମୋର ବି ଏପଟେ କାମ ଅଛି ସନ୍ଧ୍ୟା ଫନ୍ଧ୍ୟା କାମ।
ହଁ।
ହେଲା ଟିକେ ଝିଅକୁ କଣ ଟିକେ ଜଳଖିଆ କରିଦେବି ହଉ ରଖୁଚି।
ହଉ ହଉ ରଖୁଛି ନମସ୍କାର।
ହ ହଉ।